ହାଲୋ
ହଁ।
କଣ କରୁଛ?
ବସିଚି।
ଦେହ ପା ଭଲ ଅଛି?
ନା ନା ଥଣ୍ଡା ହେଇଯାଇଛି।
ଓ ମେଡିସିନ କଣ ଖାଇଦଉନ।
ମେଡିସିନ ଖାଇଥିଲି ଟିକେ କମିଛି ଆଉ।
ହ ଏସଣ ଏଇଟ ବସ୍ତି। ରୋଷେଇ ଟିକ ତ ରୋଷେଇ ନା କରୁଛି। ସକାଳୁ କରିନଥିଲି ଏମିତି ଦେହ ମୋର ବି ବ୍ଲ। ପ୍ରେସର ଲୋ ବାହାରି ପଡିଛି ସକାଳ ଟାଇମ ଟା କିଛି କରିପାରୁନି।
ଓହୋ।
ମତ୍ଵ।
କଣ ଆଇଟମ ହଉଛି।
ଆ। ଛତୁ ରଖିଦେଲି ବି ଛତୁ ଭାଜି ଦେଇେଇଛି, ଶାଗ ଭଜା ହେଇଛି ପଖାଳ ତ ଖାଉଛନ୍ତି। ପଖାଳ ଭାତ ଆଳୁ ସିଝା ହେଇଛି, ମିକ୍ସର ସବୁ ଦଳିବେ। ଆମର ପଖାଳ ସାଙ୍ଗରେ ଦଳା ଦୋଳି ଟା ପ୍ରତିିବକ୍ତରେ।
ହଁ ହଁ ଦଳା ଦୋଳି ଭଲ ଲାଗେ ଟେଷ୍ଟ।
ହଁ।
ମତେ ବି ଭଲ ଲାଗେ କିନ୍ତୁ ଦଳା ଦଳି।
କଣ ଆମର ଉ ସବୁ ପ୍ରତି ବଷରେ ଯ ଦଳାଦୋଳି କହିବେ ପୋଡାପୋଡି କରି। ା ଦଳିବା ଯେ କୁଆଡେଇଆ। ପାଇଁ ତ ନିଆ ନାଇଁ କି ଆସେ ଭିତର ରୋଷେଇ ନା ସେଥି ଯୋଗୁ ମୁଁ। ସିଝେଇ ଦିଏ ତେଲରେ ଭାଜି ଦିଏ ଆଉ।
ହଁ ହଁ।
ଆପଣ ମୋର କଣ କଣ ଆଆଇଟମ କରିଥିଲେ?
ଆମର କଣ ହେଇଛି? ଡାଲି ହେଇଥିଲା ଜାଣିଛି ଆଉ କଣ କରୁଛନ୍ତି ଆଉ ଘରେ
ହଁ।
ହଉ। ହଁ ଖାଇଥିଲେ ପିଠା ତରକାରୀ ହେଇଥିଲା ଖାଇଥିଲେ।
ପଖାଳ ଏଇନା ଖାଇବନି ଥଣ୍ଡା ହେଇଛି ନା। ପଖାଳ ଏଇନା ବନ୍ଦ କରିଦବ, ପଖାଳ ଖାଇବା ପାଇଁ ଭଲ ପାଅ କି ନାଇଁ?
ହଁ।
ଟିକେ ପଖାଳ ହେଲ ଭଲ ପାଇବା ଜିନିଷ ଟାକୁ ବନ୍ଦ କର।
ହଁ ଟିକେ ଥଣ୍ଡା ହଉଛି ନା ତିନି ଚାରି ଦିନ ହେଲା ଥଣ୍ଡା ହେଇଗଲାଣି। ଯାଇଥିଲୁ ପୁରୀ। ପୁରୀ ପଳେଇ ଯାଇଥିଲୁ, ପୁରୀରେ ସେଠିକି ଗାଧେଇକି ସମୁଦ୍ରରେ ପୁରା ଥଣ୍ଡା ଯେ
ଜଗନ୍ନାଥଙ୍କ ଦର୍ଶନ କଲ ନା କରି
ହଁ ମୁଁ କରିଛୁ ଯାଇଛୁ ତ କଷ୍ଟ କରି ଛାଡିବୁ।
ନା ଏଠି ଭିଡ ଲାଗୁ ଭିଡ ହେଇଯାଉଛି ନା କର କରି ହଉଥିବ କି ନାହିଁ?
ନା ନେଇକି ଗଲୁ, ଯାଇକି ଗଲୁ ଗଲୁ ଯେ ମୋ ପୁଅ ତାର ସାନ ପୁଅ ହଜିଗଲା।
ଏ ମା।
ସମୁଦ୍ର କୂଳରେ। ସମୁଦ୍ର କୂଳରେ ଯାଇକି ଆମେ ଗ ଗାଧଉଛୁ ହଜିଗଲା ଯୋଉ ରେ ରେସ୍କୁବାଲା ଥାଆନ୍ତିନି ସମୁଦ୍ର କୂଳରେ ସାଇଡରେ ସେମାନେ ତାକୁ ନେଇକି ରଖି ମୁଁ ଗଲା ଖୋଜି ଖୋଜି ଖୋଜି ଖୋଜି ଯାଇକି ପାଇଲି, ତାକୁ କଲା କାନ୍ଦୁଛି ବସିକି। ତାକୁ ସେଠୁ ଆଣିକି ଆସିଲି, ଆସି ତାପରେ ସେଠୁ ଗାଧୋଇବାଧେଇ ଆସି ସେଇ ତା ପରେ ଯାଇକି ଠାକୁର ଦର୍ଶନ କରିକି ଆସିଲୁ ଆଉ
ହୁଁ ହୁଁ।
ସେ ଥଣ୍ଡା ଟିକେ ହେଇଯାଇଛି, ବେଶୀ ଟାଇମ ଗାଧେଇଲୁ।
ତମର ଖାଲି ପୁଅ ଦିଟା।
ହଁ। ଆଉ କଣ ସବୁ ଭଲ?
ହଁ ଭଲ। ବାବୁ କଣ କରନ୍ତି ଇଏ?
ଓ ଅଛନ୍ତି ଗୋଟେ କମ୍ପାନୀରେ କରୁଛନ୍ତି ଆଉ ଆଉ ଘରେ କିଏ କିଏ ଅଛନ୍ତି?
ହୁଁ। ଘରେ ଶାଶୁ ଶଶୁର ନାହାନ୍ତି ନଷ୍ଟ ହେଇଯାଇଛନ୍ତି, ଆମେ ଝିଅଟେ ଖାଲି ମୋର ଆଉ ଯା, ଦେଢସୁର ଯେ ସେ ଭିନେ ରହୁଛୁ। ସେ ତାଙ୍କର ଅଲଗା ରହୁଛନ୍ତି, ମୋ ତିନି ଭାଇ ଇଏ ଯେ ସିଏ ବଡ ସଭା ବଡ ଦେଢ଼ ଯେ ସେ ବାହା ହେଇନାହାନ୍ତି, ମଝିଆ ବାହାହେଇଛନ୍ତି, ସାନ ମୁଁ ଆଉ। ନଣଦ ତିନିଟା ବାହାହେଇସାରିଛନ୍ତି ଆଉ
ହଁ ହଁ ଭଲ ସବୁ, ଝିଅ ଦେହ ଭଲ ଅଛି।
ହଁ ଝିଅ ଦେହ ଭଲ ଅଛି, ସ୍କୁଲ ଯାଇଛି ତୃତୀୟ କ୍ଲାସରେ ପା ପଢୁଛି।
ହଁ ଗମେଣ୍ଟରେ।
ହୁଁ।
ହୁଁ ହୁଁ।
ଏମିତି ସୁବିଧା କିଛି ନାହିଁ ଏଟାକୁ ଯେ ପ୍ରାଇଭେଟ ତାପରେ ପଢ଼େଇଲା ବେଳକୁ ଟିକେ ଏଁ ସେ ତାଙ୍କର ବର୍ଷକୁ ବର୍ଷ ସବୁ ଟିକେ ନିୟମ ଅଲଗା କଲେ ଜିନ୍ତି ହେଠୁ ଆଇଲୁ ଭାରି ଗମେଣ୍ଟ କୁ
ହଁ ଭଲା ହଁ, ହଁ। ଗମେଣ୍ଟ ସ୍କୁଲରେ ଭଲ ଫ୍ୟାସିଲିଟି ଆସୁଛି ନା ପିଲାଙ୍କ ପାଇଁ ଭଲ।
ହଁ ହଁ। ହଁଯ ପ୍ରାୟବେ ଆଣିକିନା ଗମେଣ୍ଟରେ ନାଁ ଲେଖିଦେଲୁ ଏଇନେତୃତୀୟ କ୍ଲାସ ରେ ପଢୁଛି ଆଉ।
ହଁ। ହଁ ହଁ।
ଆଉ ରଜ କେମିତି ପଳିଲ?
ସେଇ ତ କହିଲି ରଜରେ ଯାଇଥିଲୁ ଯାହା ପାଳିବୁ କଣ ରଜରେ ହିଁ ପଳିଇ ଯାଇଥିଲୁ ପୁରୀ, ହଁ, ହଁ, ହଁ, ହଁ।
ହଁ।
ରଜ ବୁଲିବା ଯାଇଥିଲି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଫନ ଦେଇଦେଲେ ପୁରା ପୁଅକୁ ହଜିଗଲା ଯେ ମୁଣ୍ଡ ଖରାପ ହେଇଗଲା।
ହ
ହୁଁ।
ଆଉ କଣ? ତମର ସେଠି ତମ ଡିଷ୍ଟ୍ରିକ୍ଟର ଖାଇବା ଟା କଣ ଫେମସ କଣ?
ହୁଁ। ଢେଙ୍କାନାଳରେ ଢେଙ୍କାନାଳ ଦହିବରା।
ଦହିବରା ନା ଓହୋ।
ଦହିବରା ହଉଚି ଢେଙ୍କାନାଳର ଫେମସ ଖାଦ୍ୟ।
ହଁ, ହଁ।
ଆମର ସେପଟ ପର୍ବପର୍ବା ମାନେ ସବୁଠୁ ଭଲ ପର୍ବ କଣ ପାଳନ୍ତି?
ଆମର ନା? ଆମ ଡିଷ୍ଟ୍ରିକ୍ଟ ଭଲ କାଳୀ ପୂଜା ଯୋଉ ଦୁର୍ଗାପୂଜା, କାଳୀପୂଜା। ଦେବିନି ଯେଉଁ କାଳୀପୂଜାଟା ଦଶହରା ଟାଇମ ଟା ହୁଁ। ସେଇଟା ଭଲ ଫେମସ ଭଦ୍ରକ।
ହୁଁ।
ହୁଁ।
ମୋର ବାପ ଘର କଣ
ଆମର ବା? ହଁ ମୋ ବାପ ଘର ଭଦ୍ରକ ଶାଶୁଘର କେନ୍ଦ୍ରାପଡ଼ା।
ହୁଁ।
ଏବେ ଭଦ୍ରକ ରେ ଅଛି ନା ଆସିଛି।
ରଜ କୁ ଯାଇଛ?
ହଁ ରଜରେ ବୁଲିବା ପାଇଁ ଆସ ହଁ, ହଁ, ହଁ।
ଆମର ତ ଛୁଟି ହେଲା ଯେ ହେଲେ ଯାଇ ହେଲାନି ଏକୁଟିଆକୁ ଘର ଗୋଟାଏ ସେଠାଏ ନାଇଁ, କୁଆଡ଼େ ଆଉ ଯାଇ ଆସି ହଉଚି ତ ତାପରେ ଛୁଆ ପାଠ ପଢ଼ିଲେ ଏଇ ଛୁଟି ଟାଇମ ରେ ଯିବା କଥା ଯେ ସେ ଶଳା ଯିବେ ସ କାଳୁ କାମକୁ କାମରୁ ଆସିକିନା ପୁଣି ଖାଇବେ କରିକିନା କ ଖାଇଲା ଆଳୁକୁ ତାଙ୍କୁ ଟିକେ ହୁଏନି। ହଉ ଝିଅ ହବ କି ଆଉ ଅଣ୍ଡିରି ପୁଅଙ୍କୁ ହେଇଥିପାଇଁ ହେଇଥିପାଇଁ ସେ ଯୁଆଡ଼େ ଯିବୁ ମାଆ ଛୁଆ ତିନି ଯିବୁ। ନଜିବୁ ନାହିଁ ଆଉ ଘରେ ଆଉ।
ହଁ।
ଏମତି ଆଉ। ହେଇଯୁଗୁ ଏ ବର୍ଷ ଝିଅ ରାଗିକିନା ପଞ୍ଚମ ମୋ ବୋଉ ଏ ବର୍ଷ ନେଇକିନି ମାମା ଗଲନି। ମୁଁ କେମିତି ଯିବା ଏ ବାପା ତ ନାଇଁ କଲେ। କାଇଁକି ଯାଇନୁ ଯେ ଏ ବର୍ଷ ଟିକେ ତା ରାଗିକିନା ରହିଲା ମୁଁ କହିଲି ହଉ ଦଶରା କୁ ଯିବା ଆଉ।
ଓହୋ
ଆମର ସେପଟେ ମୋ ବାପ ଘର ପଟେ ଆମର ଆଗରୁ ଏବେ ଇଏ ହଉନି କିନ୍ତୁ ଆଗରୁ ହଉଥିଲା ମକର ସ କ୍ରାନ୍ତିରେ ମକର ସଂକ୍ରାନ୍ତି ଯୋଉ ପଡେ ନାଚ ହୁଏ ଆମ ର ଆଗରୁ କଣ କହିଲେ ଯୋଉ ମାହା ନ୍ତ ମାନଙ୍କର ହଉଛି ଠୁସି ଠାକୁର ପ୍ରସିଦ୍ଧ।
ହଁ
ହୁଁ। ସେ ହଉଛି ଆମର ସେପଟେ ହେଇ ମକରକୁ ଟିକେ ଭଲ ଧୁମଧାମ ରେ ନାଚ ଫାଚ ହୁଏ ଛରା ଦି ପାଞ୍ଚ ରାତି ଏଇଭଳିଆ। ଏଇ ଆଉ ହଉନି ଗଣ୍ଡଗୋଳ ହେଇକିନା ଭାଙ୍ଗିଗଲା ଦିନିଠୁ ଆଉ ହଉନି ଆଉ। ହେଇଯୋଗୁ ଏ ପର୍ବପର୍ବାଣିରେ କୁଆଡେ ଯାଇ ଆସି ହୁଏନି।
ହଁ ମୁଁ ଏଇ ବର୍ଷର ଥରେ ଘରକୁ ଆସେ। ଛୁଆଙ୍କର ଛୁଟି ଥାଏ ଏଇଥିରେ ଆସେ ଆସିକି ବୁଲିକି
ହୁଁ।
କୋଉଠିକି ଯାଇ ହବନି।
ନା ବା ବାହାଘର ପରେ ପରେ ଯାହା ଯାଇଥିବ ଅତି କମ ରେ ପାଞ୍ଚ ବର୍ଷ ପର ତିନି ବର୍ଷ
ହଁ।